ଭଲୁ ନମସ୍କାର୍।
ନମସ୍କାର ଆଉ କେମିତି ଅଛନ୍ତି?
ବନ୍ଧୁ, ମୁଁ ପୁରା ବହୁତ୍ ଖୁସିରେ ଅଛି ଏବଂ ବହୁତ୍ ଭଲରେ ଅଛି। ଆପଣ କିପରି ଅଛନ୍ତି?
ମୁଁ ମଧ୍ୟ ବହୁତ୍ ଭଲ ଅଛି। ଆଉ ଆପଣ ଏବେ କଣ କରୁଚନ୍ତି?
ବର୍ତ୍ତମାନ ବନ୍ଧୁ ମୁଁ ଆସିଥିଲି ଆସିଥିଲି ଟିକେ ଥଣ୍ଡା ପିଇବା ପାଇଁ। ଏବଂ ଥଣ୍ଡା ପିଇ ସ ଏକ ରାସ୍ତା ଉପରେ ମୋର ଦୁଇ ଚକିଆ ଆଁ ଦୁଇ ଚକିଆ ଯାନବାହାନ ଉପରେ ବସିଛି।
ଆଜ୍ଞା।
ଆପଣ କଣ କରୁଛନ୍ତି?
ମୁଁ ଏଇ ଆପଣ ତ ଜାଣିଥିବେ ଏବେ ଗ୍ରୀଷ୍ମ ଋତୁ ପାଗ ପରିବର୍ତ୍ତନ ହେଇଛି। ଟିକେ ଥଣ୍ଡା ହେଇଯାଇଛି ମୁଁ ଏଇନା ଯାଉଛି ମେଡିସିନ୍ ଖାଇକି ଆସିକି ଟିକେ ଶୋଇଛି ଆଉ।
ଆଚ୍ଛା ଆପଣଙ୍କୁ ଥଣ୍ଡା କିପରି ହେଲା? ଆପଣ କଣ ଉଁ‌ ବର୍ଷାରେ ଭିଜୁଥିଲେ ନା ଆମ ପରି ଥଣ୍ଡା ଏବଂ କଦଳୀ କି ଥଣ୍ଡା ଜାତୀୟ ଅଁ ଖାଦ୍ୟ ଖାଉଥିଲେ ତ ସେଥିପାଇଁ ଆପଣଙ୍କୁ ଉଁ ଥଣ୍ଡା ହେଇଛି।
ନାଇଁ ବନ୍ଧୁ ମତେ ଏମତି କେତେ ମୁଁ କେତେବେଳେ ବି ବର୍ଷାରେ କିଛି ଭିଜି ଭିଜିଯାଏ। ଆପଣ ତ ଜାଣିଥିବେ ଏବେ ଖରା ପ୍ରଭାବରେ ଅଦିନିଆ ବର୍ଷା ମଧ୍ୟ ହଉଛି।
ଆଚ୍ଛା ବନ୍ଧୁ।
ତା ଫଳରେ ଟିକେ ଭିଜି ବର୍ଷାରେ ତିନ୍ତି ଓଦା ହୋଇ ଥଣ୍ଡା ଟିକେ ହେଇଥିଲା ଆଉ ତା ମେଡିସିନ ଖାଇ ଭଲ ମଧ୍ୟ ହେଇଗଲାଣି। ତଥାପି ଟିକେ ଶୋଇ ପଡ଼ିଛି ଆଉ।
ଆଚ୍ଛା ବନ୍ଧୁ ଆଚ୍ଛା ବନ୍ଧୁ ମୋର କହିବାର କଥା ହେଉଛି ଯେ ଆପଣ ବର୍ଷାରେ ଭିଜିକି ଆପଣଙ୍କୁ ଥଣ୍ଡା ହୋଇଯାଇଛି। ଏବଂ ଆପଣ ଡାକ୍ତରଙ୍କ ପରାମନ ପରାମର୍ଶ ଅନୁଯାୟୀ ଔଷଧ ଖାଇଛନ୍ତି ନା ସେମିତି କିଛି ଔଷଧ ଦୋକାନରୁୁ କହିକି ଆପଣ ଔଷଧ ଖାଇଛନ୍ତି।
ମୁଁ ଔଷଧ ଦୋକାନରୁୁ କହିକି ନୁହେଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଆଣି ଖାଇଛି।
ଆଚ୍ଛା ବନ୍ଧୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ କୌଣସି ପ୍ରକାର ଅସୁବିଧା ହବନି। ଯଦି ଆପଣ ଔଷଧ ଦୋକାନରୁୁ କହିକି ଖାଇଦେବେ ତାହେଲେ ଆପଣଙ୍କ ଆପଣଙ୍କୁ ବହୁତ୍ କୁପ୍ରଭାବ ପଡ଼ିବ ଯାହାଫଳରେ କି ଆପଣଙ୍କର ଦେହ ଆହୁରି ଅସୁସ୍ଥ ହେଇଯିବ ଆପଣ ଜାଣିପାରୁଛନ୍ତି ନା ନାହିଁ।
ଆଜ୍ଞା ବନ୍ଧୁ ଆପଣଙ୍କ କଥା ମୁଁ ବୁଝିପାରୁଛି ଯେ ଆପଣ ମୁଁ ଯଦି ଆ ଦେଖନ୍ତୁ ଯିଏ ଯୋଉଁ ଲୋକ ବି ହଉ ଯଦି ସେମାନେ ଡକ୍ଟ ଡାକ୍ତର ମାନେ ବହୁତ କଠିନ ପରିଶ୍ରମ କରି ପଡି ମଧ୍ୟ ସେୟାକୁ ଡାକ୍ତର ହେଇଛନ୍ତି ଯାହା ଓ ଆପଣଙ୍କୁ ସେ ତାଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ ତାଙ୍କ ଏ ଯେ ଆମର ଯୋଉ ଆଉ ସାଧାରଣ ଔଷଧ ଦୋକାନଠୁ ଖାଉ ଆଣିକି ମେଡ଼ିସିନ୍ ଆଣିି ଖାଉଛନ୍ତି ଔଷଧ ଆଣି ଖାଉଛନ୍ତି। ସେମାନେ ଏତେ ତ ଡାକ୍ତରଙ୍କ ଭଳି ପାଠ ପଢିନାହାନ୍ତି ତେଣୁ ଆପଣ ଯେତେବେଳେ ବି ଆପଣ ଔଷଧ କିଣନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଇବା ଉଚିତ୍।
ଆଚ୍ଛା ବନ୍ଧୁ ମୋର କହିବାର ଅର୍ଥ ହଉଛି ଯେ ଏବେ ଏଁ ଋତୁ ପରି ପରିବର୍ତ୍ତନ ହଉଛି ଯେପରିକି ଆପଣ କିଛି ଯେପରିକି ଆମ୍ବ ଏବଂ ପଣସ ଏପରିକି ଥଣ୍ଡା ଯଦି ଅତ୍ୟଧିକ ପିଉଚନ୍ତି ତାହେଲେ ସତର୍କ ଅବଲମ୍ବନ କରନ୍ତୁ କାରଣ ଏବେ ଋତୁ ପରିବର୍ତ୍ତନ ହଉଛି ଆପଣଙ୍କୁ ଆପଣ ଝାଡ଼ା ଏବଂ ବାନ୍ତି ସଙ୍ଗେ ସଙ୍ଗେ ଜ୍ଵର ହବାର ଅତ୍ୟଧିକ ସମ୍ଭାବନା ଅଛି ଆପଣ ଜାଣିଛନ୍ତି ନା ନାହିଁ।
ଆଜ୍ଞା ଆଜ୍ଞା ଦେଖନ୍ତୁ ଏବେ ଋତୁ ହିସାବରେ ଆପଣ ଦେଖିବାକୁ ଗଲେ ଗ୍ରୀଷ୍ମ ଋତୁ ସରି ଏବେ ବର୍ଷା ଋତୁ ଆର ଆଗମନ ହୋଇସାରିଲାଣି କିନ୍ତୁ ନା ଖରାପ ମୌସୁମୀ ପାଇଁ ଏବେ ଏପର୍ଯ୍ୟନ୍ତ ବର୍ଷା ହୋଇନାହିଁ। ସେପରିକି ଆପଣ ଆପଣ ଯୋଉ କହିଲେ ଆମ୍ବ ପଣସ ଆମ୍ବ ପଣସ ଏବେ ମଧ୍ୟ ମିଳୁଛି କିନ୍ତୁ ପ୍ରାୟତଃ ଜାଗାରେ ଯି ଗି ବର୍ଷା ଋତୁ ଆସିଯିବା ଫଳରେ ପ୍ରାୟତଃ ଜାଗାରେ ଏପର ଆ ପ୍ରାୟତଃ ଜାଗାରେ ଏବେ ଆମ୍ବ ମିଳୁନାହିଁ। ଗଛ ମାନଙ୍କ କଥା କହୁଛି। କଣ ଯଦି ବଜାର କୁ ଯାଇ ଏମ୍ ଆମ୍ବ ଆଣିବାକୁ ଚାହିଁବେ ବ ଜାରା ଆପଣଙ୍କୁ ମିଳିଯିବ କିନ୍ତୁ ଗଛ ସାଧାରଣ ଗଛରେ ଏବେ ଆମ୍ବ ଦେଖିବା ବହୁତ କଷ୍ଟ।
ଆଛା ବନ୍ଧୁ ମୋର କଥାର ଏକ ଜବାବ ଦିଅନ୍ତୁ ଯେହେତୁ ଆପଣ ଯେପରି କହିଲେ ଗଛରେ ଆମ୍ବ ନାହିଁ ବଜାରରେ ମିଳୁଛି। ବଜାରର ଆମ୍ବ ଆଦୌ ଖାଇବ ନାହିଁ କାରଣ ସେଇ ଆମ୍ବକୁ ଉ ହୁଁଁ କାର ବାଇଟ ଦ୍ଵାରା ପଚାଉଛନ୍ତି କଞ୍ଚା ଆମ୍ବକୁ ଏବଂ ଇଞ୍ଜେକ୍ସନ ଦେଇକି ଆମ୍ବକୁ ପଚାଉଛନ୍ତି ସେଇପରି ଭାବରେ ଖାଇଲେ ଆମ୍ବ ଆଦୌ ଖାଆନ୍ତୁ ନାହିଁ ଆମ୍ବ ଖାଇବା ର ଆପଣ ଝାଡା ଏବଂ ବାନ୍ତିର ଏବଂ ଡାଇରିଆ ର ସମ୍ଭାବନା ହେବେ। ଜାଣିଛନ୍ତି ନା ନାଇଁ ବନ୍ଧୁ?
ଆଜ୍ଞା ଆଜ୍ଞା ଆପଣ ଯୋଉ କହୁଛନ୍ତି ମୁଁ କିଛି ଏବଂ ନିଜେ ଉ-ଉପଭୋଗ କରିଛି ଯେତେ। ସେତବେଳେ ମୁଁ ମଝିରେ ଥରେ ଏମିତି ଆ-ଆମ୍ବ ଖାଇ ଦେଇଥିଲି ଆମ୍ବ ଖାଇବାକୁ କିଛି ସମୟ ପଶ୍ଚାତ ମତେ ପ୍ରବଳ ଝାଡା ଲାଗିଲା ଏବଂ ମୁଁ ସେଦିନ ପ୍ରାୟ ଷୋହଳ ରୁ ଅଠର ଥର ଝାଡା ଯାଇଛି। ଏବଂ ପ ପ କିଛି ସମୟ ପରେ ମୁଁ ଡକ୍ଟରଙ୍କ ପରାମର୍ଶ ନେଇ ଔଷଧ ସେବନ କରି ତାପରେ ମୋ ଦେହ ଯାଇଁ ଭଲ ହେଲା।
ଆଚ୍ଛା ବନ୍ଧୁ ଆପଣ ଯଦି ପଣସ ବି ଯଦି ଖାଇବେ ଏବେ ଇ ଇ ଏବେ ଏଇ କିଛି ଦିନ ହବ ଆମର ରଜ ପର୍ବ ଯାଇଛି ଯେହେତୁ ଆମ ଓଡିଆ ଆମର ରଜ ପର୍ବ ଯାଇଛି। ଏହି ପର୍ବ ଏହି ଏହି ମାସ ରେ ଏବଂ ଏହି ଋତୁରେ ଅତ୍ୟଧିକ ଆମ୍ବ ଏବଂ ପଣସ ମିଳେ। ଯାହା ଫଳରେ କି ଲୋକ ଏବଂ କମ ଦରରେ ମିଳେ ଯାହା ଫଳରେ କି ଲୋକ ଅତ୍ୟଧିକ ଖୁସି ହୋଇ ଉ ସେଇ ଜିନିଷକୁ ଅଧିକ ମା ତାରେ ଖାଆନ୍ତି ଯେପରିକି ଖାଲି ପାଟିରେ ଖାଆନ୍ତି ଆମ୍ବକୁ। ଉଁ ଭାତରେ ବି ଲଗାଇକି ଖାଆନ୍ତି ସେହିପରି ଲୋକମାନଙ୍କୁ କମ ଦ ମିଳିବା ମାତ୍ରେ ଲୋକ ମାନେ ତାହାର ଅ ପରବ ପରବର୍ତ୍ତୀ ଅବସ୍ଥାରେ କଣ ହବ ଜାଣିନାହାନ୍ତି କିନ୍ତୁ ଲୋକମାନେ ମନ ଭରିକି ଖାଇଦଉଛନ୍ତି ଆ ଆମ୍ୱ ଆଉ ପଣସ ସେହିପରି ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ବହୁତ କଷ୍ଟ ଏବଂ ଉମ କଷ୍ଟ ଅନୁଭବ କରୁଛନ୍ତି।
ଦେଖନ୍ତୁ ସବ ଏ ଆମ ଫଳ ମାନେ ଖାଇବା ଆବଶ୍ୟକ ଚ ଖାଇଲେ ଚଳିବ ଦେଖନ୍ତୁ ସବୁ ଫଳ ଖାଇଲେ ଚଳିବ କିନ୍ତୁ ଆଜି କାଲି ଯୋଉ ବଜାରରେ ମିଳୁଥିବା ଆମ୍ବ ପ୍ରାୟତଃ ବହୁତ ଦିନ ରହିଯାଏ ବହୁତ ଦିନ ରହିବା ଫଳରେ ତା ମଧ୍ୟରେ ଆପଣଙ୍କୁ ଦେଖିବେ ପଚିବା ଭିତରୁ ଭିତରୁ ଅଳ୍ପ ଅଳ୍ପ ପଚିବା ଷ୍ଟା କରେ ଯାହା ଫଳରେ ବ ଅନେକ ପ୍ରକାର ଭୂତାଣୁ ସେ ଆମ୍ବ ଭିତରେ ସୃଷ୍ଟି ହୁଅନ୍ତି। ତାହାକୁ ଖାଇ ଯେତେବେଳେ ସାଧାରଣ ଲୋକ ସେ ଆମ୍ବଟିକୁ ଖାଏ ସେମାନେ ସେ। ନାନା ପ୍ରକାର ବିଭିନ୍ନ ରୋଗରେ ପୀଡିତ ହୁଏ।
ଆଚ୍ଛା ବନ୍ଧୁ ମୋତେ କୁହନ୍ତୁ ଆପଣ ଯଦି। ଉମ ଏଇ ଜିନିଷ ଗୁଡିକୁ ଖାଇଲେ ତ ବହୁତ ହଇରାଣ ହେବେ। ଏବଂ କଷ୍ଟ ପାଇବେ ଏବଂ ଯନ୍ତ୍ରଣା ବି ପାଇବେ ମୋ ତାପରେ ବି ଧର କଞ୍ଚା। ଆ ସବୁଜ। ଜାତୀୟ କଞ୍ଚା ଆ ଫଳ ଖାଇବା ଦ୍ଵାରା ଦେହ ସୁସ୍ଥ ରହିଥାଏ ମନଦେଇ ଏଇ କଥା ଆ ଆପଣ ଜାଣିଛନ୍ତି ନା ନାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା। ଦେଖନ୍ତୁ। ଆପଣ କଞ୍ଚା ପନିପରିବା ଖାଇବା ଉଚିତ କାରଣ ଦେଖନ୍ତୁ ସେ ପ୍ର ପ୍ରବଳ ପୁଚିମାର ଡେ ଶ୍ଵେତ ସାର ସ୍ନେହ ସାର। ଏବଂ ବିଭି ସବୁ ପ୍ରକାର ଆ। ସବୁ ପ୍ରକାର ଯାହା ବ ଶରୀରକୁୁ ଆବଶ୍ୟକ ସବୁ ଜିନିଷ ପ୍ରାୟ ମିଳିଯାଏ। ଆପଣ ଯେତେବେଳେ ବି ତା ସେବନ କରିବେ ତା ଆପଣଙ୍କ ଦେହ ପାଇଁ ବହୁତ ଭଲ। କିନ୍ତୁ ଯେତେବେଳେ ବି ଆପଣ କୌଣସି ପନିପରିବା ଖାଉଛନ୍ତି। ସେତେବେଳେ ଆପଣଙ୍କୁ। ତାହା ଧୋଇକି ଖାଇବା ଆବଶ୍ୟକ କାହିଁକି ନା ଆପଣ ତ ଜାଣିଥିବେ। ଆଜିକାଲି କୀର୍ତ ମାନଙ୍କୁ ମାରିବା ପାଇଁ ଏବଂ। ଗଛକୁ ବଞ୍ଚେଇବା ପାଇଁ ବିଭିନ୍ନ ପ୍ରକାର କୀଟନାଶକର ଔଷଧ ସାର ଔଷଧ। କୀଟନାଶକ ଔଷଧ ବ୍ୟବହାର କରାଯାଉଛି କୀଟନାଶକ ସାର
ଆଚ୍ଛା ବନ୍ଧୁ ମୋତେ ଆପଣ କୁହନ୍ତୁ ଯେ ଏହିପରି ଭାବରେ ଯଦି ଉ ଚାଲିବ ତାହେଲେ ଲୋକମାନେ କିପରି ବଞ୍ଚିବେ ଆଉ ହଁ ଆପଣ ଯୋଉ କହିଲେ କଞ୍ଚା ପନିପରିବା ସହିତ କଞ୍ଚା ଫଳମୂଳ ବି ଖାଇବା ଉଚିତ, ସବୁ କଞ୍ଚା କଞ୍ଚା ପନିପରିବାକୁ ଧୋଇକି ଖାଇବା ଉଚିତ୍ ଏବଂ କଞ୍ଚା ଉଁ ଫଳମୂଳ କୁ ବି ଖାଇବା ଧୋଇୋଇକି ଖାଇବା ଉଚିତ ନହେଲେ ସେଥିରେ ଅନେକ ପ୍ରକାର ଅଣୁଜୀବ ଏବଂ ବାକ୍ଟେରିଆ ରହିଛନ୍ତି ଯାହା ଦ୍ଵାରା ଆମ ପେଟକୁ ଗଲେ ଆମେ ଆମକୁ ବହୁତ ରୋଗର ସମ୍ମୁଖୀନ ହେବାକୁ ପଡିବ ସେଥିପାଇଁ ସାବଧାନ ରହିବା ଉଚିତ ବନ୍ଧୁ।
ଆଜ୍ଞା ଆଜ୍ଞା। ଦେଖନ୍ତୁ ଯେତେବେଳେ ବି କୌଣସି କୀଟନାଶକ ଔଷଧ କିମ୍ବା ତ କୀଟନାଶକ ତ ପ୍ରାୟତଃ ଏବେ ଛିଞ୍ଚନ ମାଧ୍ୟମରେ ଦିଆ ଯାଉଛି ଗଛ ମାନଙ୍କରେ ଯେତେବେଳେ ବି କୌଣସି କୀଟନାଶକ ଔଷଧ କୌଣସି ଗଛ ଉପରେ ଛିଞ୍ଚା ଯାଉଛି ସେ ତା ଫଳ ସେତେବେଳେ ମଧ୍ୟ ହଉଥିବା ଫଳରେ ମଧ୍ୟ ତାର ସ୍ପର୍ଶ କରୁ ଫଳ ସ୍ପର୍ଶ କରିବା ମଧ୍ୟରେ ତା ମଧ୍ୟ ବିଷାକ୍ତ ହେଇଯାଉଛି ଆପଣ ଯେତେ ଯେତବେଳେ ବିନା କୌଣସି ନ ଧୋଇ ଆପଣ ଯଦି ସେ ଫଳ ଟିକୁ ଖାଆନ୍ତି ଆପଣ ବିଭିନ୍ନ ଆପଣଙ୍କ ଦେହରେ ଆପଣଙ୍କ ଦେହ ଖରାପ ହବ। ଆପଣ ବୁଝିପାରୁଛନ୍ତି ମୁଁ କଣ କହୁଛି?
ଆଚ୍ଛା ବନ୍ଧୁ ମୋର କହିବାର ଅର୍ଥ ଅର୍ଥ ହେଉଛି ଆପଣ ଯେତେବେଳେ ବି ବଜାରକୁ ଯାଆନ୍ତୁ ଯେତେବେଳେ ବି ଆ ଆପଣଙ୍କ ବାରିରେ ଯେକୌଣସି ଫଳମୂଳ ଏବଂ ପନିପରିବା ଲଗାନ୍ତୁ ଏହାକୁ ଆପଣ ଧୋଇକି ଖାଇବେ ଏବଂ ଦେଖିବେ ଯେ ତା ଦେହରେ ଗଛରେ ଏକ ଫଳ ହେବା ମାତ୍ରେ ତାକୁ ଚଢ଼େଇମାନୋନ କିମ୍ବା ସରୀଶିଳ୍ପମାନୋନ ତାକୁ କାମୁଡ଼ିକି ଖଣ୍ଡିଆ କରିଦେବେ ଏହି ଖଣ୍ଡିଆ ଫଳକୁ ପରିଷ୍କାର କରି ଖାଇବେ କାରଣ ଆମେ ଜାଣିନେ ନା ସେ ଫଳକୁ କିଏ କାମୁଡ଼ିକି ଖଡିଆ କରୁଛି ଯଦି ଆମେ ତାକୁ ଖାଇଦଉଛେ ତାହେଲେ ଆମେ ଆମକୁ ମୃତ୍ୟୁର ଶିକାର ହବାକୁ ପଡେ ତେଣୁ କରିରି ଏହା ପ୍ରତି ସାବଧାନ ହେବେ।
ଆଜ୍ଞା ବନ୍ଧୁ।
ଆଚ୍ଛା ବନ୍ଧୁ ଏବେ ତ ଶୋଇବା ପାଇଁ ବିଳମ୍ବ ହେଲାଣି ବନ୍ଧୁ ଆମେ କାଲି କଥା ହେବା ନା କଣ କହୁଛନ୍ତି ବନ୍ଧୁ?
ଆଜ୍ଞା- ଆଜ୍ଞା- ଆଜ୍ଞା ନିଶ୍ଚିନ୍ତ ଆଜ୍ଞା ବନ୍ଧୁ ରଖୁଛି ଆଁ।
ଧନ୍ୟବାଦ ବନ୍ଧୁ ଶୁଭ ରାତ୍ରୀ।
ଧନ୍ୟବାଦ ଧନ୍ୟବାଦ।